ହ୍ୟାଲୋ।
ହଁ।
କେତେବେଳେ ପହଞ୍ଚିଲୁ?
ଆଉ ଟିକେ ପରେ ଆଉ।
ଓହୋ। ବାହାଘର କଣ କେମିତି ହେଲା ଗଲା
ହୁଁ ଭଲ ହେଲା ଚାଲିଛି ଆଉ
ସେ କଉଠି ବା ଲିତା ର ଭଉନି
ଆ କ
ଲଭ୍ ମ୍ୟାରେଜ ନା ଆରେଞଜ ମ୍ୟାରେଜ
ଆରେଞ୍ଜା ଆରେଞ୍ଜ
ତ ଦେବି ଆଉ ତ ଏ ଛୁଟିରେ ଥିବେ ତାହେଲେ ତ ଚାରି ପାଞ୍ଚ କେତେ ଦିନି ହେଲା
ହୂଁ
ହୁଁ ଏମିତି ଆରେ ନାଇଁ ସେ କମ ପାଇଁ କହିଲ ଥିଲ ଏଇ ଯୋଉ ଏଇଟା କଣ ସରିଲେ ନା ତାପରେ ଟାଇପିଙ୍ଗ ଆସିବ ତାପିଙ୍ଗ ଟା ମାନେ ମୁଁ ଆଜି ଦେ ଦେଖୁଥିଲି ନା ଦଶ ପନ୍ଦରଟା ଖଣ୍ଡେ ସବୁ ରୁଲ୍ ଅଛି ତ ସେଇ ରୋଲଟା ସବୁ ଦେଖିବାକୁ ପଡ଼ିବ କିଛି ନାହିଁ ସିମ୍ପଲ୍ ରୋଲ୍ ଅଛି ଯେମିତିକି ଓଡ଼ିଆ ରୁ ଇଂରାଜୀ ଲେଖ ଇଂରାଜୀରେ କିଏ ଲେଖିଛି ସେଇଟା ତ ଓଡ଼ିଆ ଲେଖିବାକୁ ପଡ଼ିବ ଆଉ ଯଦି ମଝିରେ କିଏ ଟିକେ ମାନେ ଶୂନ୍ୟ ସ୍ଥାନ ରଖିଛି ତାକୁ କଣ ଲ ଦେଖିବ କି ଯଦି କିଛି କିଏ କହୁଛି ତାକୁ କିଛି ଶୁୁବୁନି ସେଇଟା କଣ କେମିତି କରିବ? ଏଇଭଳିଆଉ
ଓ ହୋ
କାଲି କେତେବେଳେ କଣ ଅଛି ଡ୍ୟୁଟି କାଲି କଣ ଯିବୁ କଣ କେମିତି ହେଲା କାଲି କହିଲୁ ଯାଇଥିଲୁ ଯା କଣ ହେଲା ରାଣୀପୋଖରୀ ଯାଇଥିଲୁ ପୁଣି ଆଡେ ଗଲା ଚକରା ଭାଇ କହୁଥିଲା କହିଲୁ
ଛଅଟାରେ ଅଛି ଛଅଟାରେ ଅଛି ସାତଟାରେ ସାତଟା ସାଢେ ସାତଟାରେ ଯିବି
କୋଉପଟେ ଅଛି
ସେଇପଟେ ଆଉ ଆପଣ ସେପଟେ କହିଲେ ଆଉ
ତୁ ତ କାଲି ସିଧା ଘରୁ ଉଠି ଯିବୁ ନା
ହଁ ହଁ ହ
କଣ କିଛି ମାନେ ପାୱାର ଇକୁ କର ଟେଷ୍ଟ କରିବେ ନା କଲ୍ କରିବେ।
ହୁଁ ସେଇଆ କରିବା ଆଉ
ହୁ ହୁଁ। କଣ ହେଇଥିଲା ଖାଇବାକୁ ଫୋଜି ରେ
ମଟନ ଚିଗୁଡ଼ି। ହୁଁ।
ଆଉ
ଆ ଭାତ ହେଇଥିଲା ଅରଖଟା ହେଇଥିଲା ପନିରି ହେଇଥିଲା ଆ ଏଟା ଭଲ କରିଛି କିନ୍ତୁ ଖାଇପାରିଲି ନି ସବୁଗୁଡା ଆଉ। ହୁଁ। ହଁ। ହୁଁ ହୁଁ ହ।
ହୁଁ।
ଆଉ ସବୁ ସମସ୍ତ ଅଛନ୍ତି ହଉ ସବୁ। ହ୍ୟାଲୋ।
ହଁ କ। ମୁଁ କହିଲି ମୁଁ ଏମିତି ଘରେ ରୁମ୍ରେ ମାନେ ମୋ ବସ୍। ସଗୟମୀତି ବସିଛି ଆଉ ସେ ତାପରେ ଶୋଇବାକୁ ଯାଉଥିଲି ତାପରେ ମୋ ମୋବାଇଲଟା ସୁପ୍ ହେକି ରହିଥିଲା ତ ମୁଁ ଜାଣିପାରିଲିନି। ଗୋଡ଼ ହାତ ହୋଇକି ଶୋଇବାକୁ ଆସିଲା ବେଳୁ ଦେଖିଲେ ତୁ କଲ୍ କରିଥିଲୁ ତ ମୁଁ ତୋତେ କଲ୍ କରିଦେଲି ଆଉ
କହ।
କଣ ଲାଗୁଛି। ତୁ ଆଉ ମତେ କଲ କ ଅବସ୍। ତର ନା ବୋତେ ମାନେ ପାଖି ପାଖି ପା ପଡ଼ିଗଲାଣି ଲାଗୁଛି ଏମିତି ବହୁତ ହ ଏ ବହୁତ ହେଲାଣି ଆରେ ନାଇଁ ମୁଁ ତ ତ ଏ।
ହଁ ମୁଁ ବୁ ବୁଝିପାରୁଛି। ବୁଝିପାରୁଛଛି। ଚଳିବ କଥା ହୁଅନ୍ତୁ ଚଳିବ
ଆରେ ନାଇଁ ମୁଁ ସେମିତି କିଛି ଇଏ କରୁଥିଲି ମୁଁ ତୋତେ ଏଇଟା କଥିଲ କି? ମାନେ ଇଏ କର କି ଦେହଖ କେମିତି କଣ ହଉଛି ସେଇଟା ସରିଲା ପରେ ପୁଣି ଆ ଗୋଟେ ଟାଇପ ମାନେ ଯେ ଲେଖିବା ଇଏ ଆସିବ ଲେଖିବା ୱାଡ଼ ନା ଟିକେ ଫାଷ୍ଟ ଫାଷ୍ଟ୍ ତୋର ଆସିଯିବନି ନା ଆସି ନଥିବ।
ଆସନି ଆସିବ ଆଉ କାଲି ସକାଳେ ଆପଣଙ୍କ ସହିତ କଥା ହେବି ପୁଣି ଆଉ। ଏବେ କଥା ହେଇଯିବି ଦଶ ମିନିଟ ହଁ।
ହୁଁ ତତ ଅଧିକ ହବ
ହୁଁ ହୁଁ ହୁଁ ହୁଁ।
ସେଇ ସବୁ କହୁଥିଲେ କି ମାନେ ସେଇଟା କଣ କହୁଥିଲି କହିଲେ ହଁ ଚା ଲେଖି ହଁ ନାଇଁ ମୁଁ ଆଜି ଏ ସିମିଟି ଥିଲା। ସେ ଦିନ ଗୋଟେ ଟ୍ରାସଫର୍ମର ଟେ କାମ ବଲା ବି ରହିନି ଆଉ କିଛି ନୂଆ ଜିନିଷଟା ଶଖଷଆ ମିଳିଲା ତ ମିଳୁଥିଲା ତ ସେଇ ଯୋଗୁଁ ମୁଁ ଆସିଲିନି ତାପରେ ଜେନେରାଲ୍ ସିଫ୍ଟରେ ରହିଥିଲି ତାପରେ ତାକୁ ଛଅଟାରେ ତ ଆମର କିଛି ଲୋକ ଯାଇଥିଲେ ସେ ଭିତରକୁ ବୁଲିବା ପାଇଁ ତ ସେମାନେ ବି ଝାରସୁଗୁଡା ଆସିବେ ବୋଲି କୋହୁଥିଲେ ସେ ଯେତେବେଳେ ଝାରସୁଗୁ ସୁରସ ସେ କହିଲି ମୁଁ କହିଲି ତୁମ ସାଙ୍ଗକୁ ପଳେଇବି ତ ସେ ମନା କଲେନି ତ ମୁଁ ଆସିଲି ଭ ତାଙ୍କ ସାଙ୍ଗରେ ତ ତଥାପି
କିଛି ଅସୁବିଧା ନାହିଁ କଥା ହୁଅନ୍ତୁ ଚଲିବ। ହୁଁ ହୁଁ।
ତ ଅଛ କି? ପଳେଇ ଆସିଲି ଝାରସୁଗୁଡ଼ା ତ ସେ ସେଇ ତଥାପି ପହଞ୍ଚୁ ପହଞ୍ଚୁ ହେଇଗଲା ସାଢ଼େ ଛଅଟା ହେଇଗଲା। ଆଡ଼େ ଚଲ ବର୍ଷ ବର୍ଷା ଜୋରରେ ହୋଉଥିଲା ତାପରେ ବିଦ୍ୟୁତ ପଳେଇଥିଲେ। ଏମିତି ଆଉ। ଏ ରୁମରେ ବସିଥିଲି। ସନ୍ଧ୍ୟାବେଳଟା ପୁରା ଫିରି ଫିରି ଫିରି ଫିରି ବର୍ଷା ରେ ଚାଲିଗଲା।
ହୁଁ।
ଏ ଏମିତି। ତାପରେ ରାତି ଆଠଟା ବେଳେ ସାଢ଼େ ଆଠଟା ବେଳେ କମିଲା ଆମ ବିଦ୍ୟୁତ ଆସୁ ଆସୁ କେତେ ସେଇ ଆଠଟାରୁ ସାଢ଼େ ଆଠଟା ହେଇଯାଇଥିଲା। ହଁ ରୋଷେଇ ଟିକେ କଲି। ବଜାର ଗଲି ତାପରେ ସେଇଠି ହଉ।
ଆପଣଙ୍କର ବଜାର ସେଠି ପାଖରେ କି?
ହଁ ମୁଁ ପୁରା ବଜାର ଉପରେ ହିଁ ରହୁଛି। ଯେ। ବଜାରରୁୁ ସମୁଦାୟ କୋଡିଏରୁୁ ତିରିଶ ମିଟର ଦୂରତା। ତାର ହିଁ ଅଛି।
ଓ ହୋ ହ ହୋ।
ନାଇଁ ମାମ ଖ ମାନେ ଏ ତ ଶିଳ୍ପ କାରଖାନାଟା ମ ଯା ରୁକ୍। କୋଡ଼ିଏରୁ ତିରିଶ କିଲୋମିଟର ଦୂର ହେବ ହେଲେ ମୁଁ ଯିବା ଆସିବା କରୁଛି କୋଡ଼ିଏରୁ ତିରିଶ କିଲୋମିଟର ସବୁଦିନ।
ଆ ଆ।
ଡେଲି ତ ସେଇଟା ମୋତେ ଗୋଟେ। ଗୋଟଏ ଘଣ୍ଟା ଖାଲି ଲାଗିଯାଉଛି ଗୋଟେରୁ ଘଣ୍ଟେରୁ ଘଣ୍ଟେ ପନ୍ଦର ମିିନଟ ଖାଲି ଯିବାରେ ଆ ଆସିବାରେ ସେମିତି ଦେଢ ଘଣ୍ଟା ଖାଲି ଲାଗି ଯାଉଛି ସେଇଟା ହ
ଟାଇମିଂ ଟା ବେଶୀ ହେଇଯାଉଛି ଆଉ। ସମୟ ବହୁତ ହେଇଯାଉଛି। ବସରେ ଘୁରିବାରେ ସମୟ ବହୁତ,
ଯିବା ଆସ ହଁ ଡେଲି ଯିବା ଆସିବା କରିବା ବା ଆହୁରି ଅଧିକ। ଆଉ କଣ କରିବା ଆଉ କିଛି, ଭଲରେ, କିଛି ବି ମାନେ କିଛି ନାହିଁ ତ କରିବାକୁ ପଡ଼ୁଛି। ଇଚ୍ଛା ଥାଉ କି ନ ଥାଉ
ଆପଣ ଆ ରୁମ ରେ ନା କୋଉଠି ଅଛି।
ହଁ ମୁଁ ମୋ ରୋମରେ ହିଁ ବସିଛି। ଶୋଇଥିଲି ଶୋଇବାକୁ ଯାଉଥିଲି।
ରଷୋଇ ନିଜେ କରିବ ନା ଆଉ କି?
ରୋଷେଇ ହଁ ମୁଁ ନିଜେ କରିଦେଲି ରେ ଭାବିଥିଲି ବାହାରେ ଖାଇଦେବି। ତଥାପି ଯେଉଁ ସନ୍ଧ୍ୟାବେଳେ ଯାଇଥିଲି ସେ ଖାଇକି ଆସିଥିଲି ସେ ମୁଗ ପୁଅ କରିକା ତାପରେ ଗୁଚୁ କରିକା ସବୁ ଖାଇକି ଆସିଥିଲଥିଲେ। ତାପରେ ଭାବୁଥିଲି ରୋଷେଇ କରିବିନି ପୁଣି କଣ ଇଚ୍ଛା ହେଲା। ଏଇ ଭାତ ଡାଲି କରିଦେଲି ତାପ ପରେରେ ହଣ୍ଡା ଦୁଇ ତିନିଟା ଆଣିଥିଲି ତାକୁ ଦେଇକି ଅଣ୍ଡା ଭୁଜିଆ କରିଦେଲି। ଆଉ। ସେଇଟା ଖାଇଦେଲି ଆଉ
ଆ।
ଆଉ ତମ ପାଖରେ ଯୋଉ ଗୋଟେ ଥିଲା ନା ଉଦ୍ୟାନ ଗୋଟେ ଥିଲା ସେ ତିଆରି କରିଥିଲେ ସେଇଟା ଏବେ କଣ କେମିତି ଅଛି?
ଆଚ୍ଛା
ତ ହେ ନୂଆ ଲାଗିଲାଣି।
ନୂଆ ଲାଗିଲାଣି ବହୁତ କିଛି ଜିନିଷ ନୂଆ ଲାଗିଲାଣି। ଜେମିତିକି ହଁ ଅଛି ଏଟା ଆମର ଜେଟ ସିକ୍ସ ଅଛି ଜେଟ ଫାଇପ ଅଛି ଏମିତି ସବୁ ଜିନିଷ ନୂଆ ନୂଆ ଅଛି ଆଉ।
ମୁଁ ଯାଇ ଥିଲି ଥରେ ଦିଥର ଖଣ୍ଡେ ସେ ଜାଗାକୁ ଯାଇଥିଲି। ବହୁତ ଭଲ ଜାଗା ସେଇଠି ଡଙ୍ଗା ଖେଳିବାକୁ ଅନେକ ସୁବିଧା ଅଛି। ତାପରେ ସାଙ୍ଗମାନଙ୍କ ସହିତ ଭୋଜି କରି ଆମେ ସବୁ ପ୍ରକାର ସୁବିଧା ଅଛି ଆଉ ସେ ପାଣି ବି ବହୁତ ବଡ଼ ବଡ଼ ଜାଗା ପାଣି ଅଛି ଆଉ ଏମିତି ଲାଗୁଚି ଦିଟା ବଡ ବଡ ପୋକ କଡେଇର ଅଧା କ
ଆପଣ ଆଉସ ଆପଣ ଆଉସନ୍ତି ନା? ଆଉଥରେ ଆସନ୍ତୁ ସେ ଜାଗା ଦେଖନ୍ତୁ ଭଲ ଲାଗିବ ଆମେ କିନ୍ତୁ ଉଁ ଆମ ଯେତେବେଳେ ଆମର ସରକାର ପଳେଇଆସିବ ସେତେବେଳେ ଆପଣ ଦେଖିବେ ଆଉ।
ହଁ ସେଇଟା ବି ସରକାର ମାନେ ଆସୁଛି ଯାଉଛି।
ହୁଁ ଆପଣ ଏବେ ସନ୍ତୁଷ୍ଟ ଅଛନ୍ତି ସେ ସରକାର ଉପରେ ସ ସରକାର ଉପରେ ଆପଣ ସନ୍ତୁଷ୍ଟ ଅଛନ୍ତି?
ଆ ସନ୍ତୁଷ୍ଟ ତ କହିବାକୁ କହିଲେ ମୁଁ ବି ନାହିଁ ଦେଖୁଛି କୋଉଠି ନା କୋଉଠି ଆମେ ଭୁଲ ଲୋକଙ୍କୁ ଦେଇ ଦେଇଦେଇଛୁ। ହଁ ଏମିତି ବି ନୁହେଁ କି ଯି ପୂର୍ବ ସରକାର ଥିଲା ସିଏ ବି ଭଲ ଥିଲା।
ମଲା ସିଏ ବି ଭଲ ନଥିଲା। କିନ୍ତୁ ଆପଣ ଏବେ ବି ଯୋଉ ସରକାରଙ୍କୁ ଦେଇଚନ୍ତି ସେ ବି ଖରାପ ଅଛି ଏବେ ବି ଭଲ ନାହିଁ ତାଙ୍କର ମାନେ ସ୍ଥିତି ଭଲ ନାହିଁ।
ହୁଁ ସେଇଟା ବି ସତ
ଏବେ ଆସିଲା ପରେ ବହୁତ କିଛି ବଦଳି ଯାଇଛି ଆପଣ ବି ଜାଣିପାରୁଥିବେ
ହଁ ମୁଁ ତ କଥାବାର୍ତା ସହ ମତ କି ପ୍ରଥମ ସରକାର ମାନେ ଯେମିତି ଥିଲା ଇଏ ବି ମାନେ ଏତେ ଭଲ କିଛି ଯେତିକି ଆଶା ଥିଲା ଆଶାାନୁରୂକ କିଛି କରୁନାହାନ୍ତି ଆଉ ତାଠୁ ଅଧିକ ଖରାପ ବି କରୁଛନ୍ତି କିଛି ଯାହା ଥିଲା କିଛି ମାନେ ମାନେ ପରିସ୍ଥିତି ଧୀରେ ଧୀରେ ଧୀରେ ଧୀରେ ମାନେ ତଳକୁ ଆସିବାରେ ଲାଗୁଛି ସେଇ କଥା ବି ବୁଝିପାରୁଛି କିନ୍ତୁ ମାନେ କୁହନ୍ତିନି ପରିବର୍ତ୍ତନ ହୋଉଚି ଦୁନିଆର ନିୟମ ତ ଯଦି ଗୋ ଗୋଟିଏ ସରକାର ଗୋଟେ ଜାଗାରେ ବସିକି ରହିଲା ସେ ଧୀରେ ଧୀରେ ଧୀରେ ଧୀରେ ନିଜର ଆଧିପସ୍ ସେବନ ବିସ୍ଥାପନା କରିବେ ତ ସେଇ ଯୋଗୁ ମାନେ ପରିବର୍ତ୍ତନ କରିବାର ଥିଲା ତ ହେଲା ତ ଫଳରେ ଯୋଉଟା ହବ ଭଲ ହବ କି ଦିଜଣ ଲୋକ ଡରିକି ରହିବେ କି ଭବିଷ୍ୟତରେ କି କେହି କିଛି ଖରାପ କରିବା ପାଇଁ ଦଶ ଥର ଭାବିବେ କି ନାଇଁ ଯଦି ମୁଁ କିଛି ଖରାପ କରିବି ତ ଅସୁବିଧା ହବ ବୋଲି। ଏମତି ଆଉ।
ହ
ଓ ଯା ଶୋଇପଡ଼ ମୁଁ ରଖୁ କୁଯେଇ
ଆଜ୍ଞା। ବୋହୁତ ସମୟ ହେଲାଣି ଆପଣ ଶୋଇପଡ଼ନ୍ତୁ।